ନମସ୍କାର କଣ କରୁଚନ୍ତି?
ନାଇଁ ଏଇ ବସିଚି ଆଉ। ବସି ହଁ, ହଁ।
କଣ ଖାଇଲେ?
ଭାତ, ଡାଲି, ଭର୍ତା, ଆଳୁ ପୋଟଳ ଭଜା।
ହଁ।
ହୁଁ ଆଜି ଗୁରୁବାର ନା। ଆଉ ତ କିଛି ହେଇପାରିବନି ଆଇଁଷ ସେଇଥିପାଇଁ ଏଇ ନିରାମିଷ ରେ ଚଳେଇ ଦେଲା ଆଉ।
ହଁ।
ଆଉ ତମେ କଣ ଲଗେଇକି ଖାଇଲ?
ମୁଁ ଖାଇଲି ଭାତ, ଡାଲି, ଆଉ ପୋଟଳ ଭଜା, ଭେଣ୍ଡି ଭଜା ଖଟା।
ହଁ।
ମୁଁ ଖାଇତ ପାରିଲିିନି ଭାତ ଗୁଟେ ଚକୁଡ଼ି ଦେଲି ଉଁ ଚ ଚକୁଡ଼ିକି ଡାଲି ଗୋଳେଇଦେଲି ଖାଇଲି।
ଓହୋ ସେଇ ତ ଆଜି ହଁ ହଁ ଖାଇକି ବସିଥିଲି।
ଆଚ୍ଛା।
ମୁ କହିଲି ଆଜି ଭତ ଖାଇଲେ?
ହଁ ଆଜି ହିଁ ଏଓଳକ ଏଇ ଏବେ ଭାତ ଖାଇଲି ସକାଳେ ପିଠା ଖାଇ ଦେଇଥିଲି।
ଓଁ ହୋ।
ପିଠା ଖାଇଦେଇ ଥିଲି। ବାହାରିଥିଲୁ ଡ୍ରେସ୍ ଫେସ୍ ପିନ୍ଧିଥିଲୁ ଦେଖିଲା ବେଳକୁ ବର୍ଷା କାଜିଲାଣି ଦେଖିବା ଯଦି ଛାଡ଼ିଲେ ତାହେଲେ ଯିବୁ। ନହେଲେ ନାଇଁ ପୁଣି ନହେଲେ କାଲି ଆଉ।
ହଁ ହଁ ବର୍ଷା ହଉଛି ସିଆଡ଼େ?
ଭୟଙ୍କର ବର୍ଷା ହଉଛି।
ଆ ଏଠି ସକାଳୁ ପୋହରୁ କାଉଁଳେଇଛି ହେଲେ ଟିକେ ବର୍ଷା ହବାର ନାହିଁ।
ଇଆଡ଼େ ବି ବର୍ଷା ହଉଛି ବାପାଙ୍କୁ ଫୋନ୍ କରିଥିଲୁ ବାପା କହିଲେ ହଁ ସିଆଡ଼େ ବି ଏ ବର୍ଷା ଉଠେଇଛି ଦେଖାଯାଉ ବର୍ଷା ଛାଡ଼ିଲେ ଦେଖିବୁ ଆଉ।
ହୁଁ ହୁଁ।
ତାପରେ ସାଇଗଣେସ ବି ଆସିନି ସାଇଗଣେସ ଆସି ଲେ ହଁ ଆମେ ପଳେଇ ଥାନ୍ତୁ ମାଡ଼ିକି ତାପରେ ନଠ ଘରୁ ବାପା ଆସିକି ନେଇଯାଇଥାନ୍ତେ। ସାଇଗଣେଷ ତ ଅସିନି ତ ବାପା ହଇରାଣ ହେବେ ଆସିକି କୁଆଖିଅ ରୁ ନେଲା ବେଳକୁ।
ହୁଁ ହୁଁ ତ ବର୍ଷା ପକଉଥିବ ସେ ଆସିବେ କେମିତି? ହୁଁ ହୁଁ ରହିଗଲେ ଚାଲିକି ପଳେଇ ଆସିବ ଆଉ ହେଥିରେ ଅସୁବିଧା କିଛି ନାହିଁ।
ସାଇ ଗଣେଷ ଥିଲେ ଏତେ କିଛି ଅସୁବିଧା ହେଇନଥାନ୍ତା କୁଆଖିଅ ରୁ ଏଇଆ ଅସୁବିଧା ହବ ଆଉ ବର୍ଷା ବର୍ଷା ହଉ
ହୁଁ ହୁଁ ହୁଁ ହୁଁ।
ଏଇଆ ଆଉ ଆଉ ଆପ୍ ଆପଣଙ୍କ ଏରିଆରେ କଣ ସବୁ ପ୍ରସିଦ୍ଧ ଜିନିଷ ସବୁ? ଖାଇବା ପିଇବା
ଏଇଠି ତ ବି ଠାକୁର ତାଙ୍କର ସବୁ ଠାକୁର ଅଛନ୍ତି ଏଠି। ଆଉ ହନୁମାନ ମନ୍ଦିର ଅଛି। ଆଉ ଏଇଠି ଆମର ପାଖରେ ଅଛନ୍ତି ଶିବ ମନ୍ଦିର ଅଛି। ଉଁ ଦୁର୍ଗା ମାତାଙ୍କ ମନ୍ଦିର ଅଛି। ଆଉ ଠି ରାମ ମନ୍ଦିର ବି ଅଛି ଟିକେ ଦୂରରେ ଅଛି। ଅବଶ୍ୟ କିନ୍ତୁ ରାମ ମ ନ୍ଦିର ବି ଅଛି ମାର୍କେଟ ମାନେ ବଜାର ଟା ଏଇଠି ପାଖ।
ଅ ହୁଁ।
ହୁଁ ଆଉ ତ ଏଠି କଲୋନୀ ଟା ଏ ଗୋଟେ ସାଇଜ ଏମିତି ଆମର ବଡ ବଡ ଉ କୋଠାଘର ସବୁ ଅଛି।
ଆଜ୍ଞା।
ହୁଁ ଏଠି ତ ଚାଳ ଘର ନାହିଁ ସବୁ କୋଠା ଘର ବଡ ବଡ। ଆଉ ଏଇ ଘର ସାମ୍ନାରେ ଏ ଲଗେଇଛନ୍ତି ଗୋଟେ ମନି ପ୍ଲାଣ୍ଟ ଗଛ।
ହଁ।
ସିଏ ଯେ ମାନେ କେତେ ବାଟ ଯାଏ ବଢିଲାଣି। ମୁଁ ତା ଅଗ ହିଁ ପାଉନି। ମୋଡି ମୋଡିିକି ତାକୁ କ ଇଏ କରିଦେଇଚନ୍ତି। ମୁଁ ତା ଅଗ ହିଁ ପାଉନି ଆଉ ସେ ମଡି ପ୍ଲାଣ୍ଟ ଗଛର।
ମୁଁ ବି ମୁଁ ବି ଆମ ଘରେ ଗୋଟେ ଲଗେଇଥିଲି, ଦେଖିଲା ବେଳ ଆମ ଘରେ ଯୋଉଟା ଆମ ଘର ସାମ୍ନାରେ ଲଗେଇ ହୁଁ ଦ୍ୱାର ମୁଁହରେ ସେଟା ହେଲାନି ମରିଗଲା। ଆଉ ଯୋଉଟା ଶୋଇବା ଘରେ ଲଗେଇଥିଲି ସେଟା ଅଛି। ଆଉ ଯୋଉ ସେଠି ମୁଁ ସୁଏ ଲଗେଇଥିଲି ସେଠି ଦିଟା ସେ ଦିଟାଙ୍କ ଅଛି। କେବଳ ଘର ସାମ୍ନାରେ ଯୋଉ ଟା ଲଗେଇଥିଲି ସେଇଟା ମରିଯାଇଚି।
ଓହୋ ତାପରେ ଏଠି ଯୋଉ ମନି ପ୍ଲାଣ୍ଟ ଟା ସିଏ ପୁରା ମାନେ ଯେମିତି ଛାତରେ ରଡ ନାହିଁ ନା ଚ୍ଛା ତ ରଡ ରେ ସେପୁରା ନେଇକି ଲଗେଇଚନ୍ତି। ଏଇଠି ଗୋଟେ ଛୋଟ ଉ ପକ୍ଷୀ
ହୁଁ।
ଆସିିକି ସେ ମନି ପ୍ଲାଣ୍ଟ ଗଛ ଉପରେ ସେଇଠି ବସୁଚି। ବସିକି ସେତାରେ ଆପେ ଆପେ ବୋବଉଛି ଏକ କାନ ଭିତ ଭିତରେ ପଶିଯାଉଚି ପାଖରେ ବୋବାନ୍ତିନି। ଚଢେଇ ଆଉ ସେମିତି ବୋବୋଉଛି ସିଏ ଆସିକି, ଆଉ ତାପରେ ସିଏ ଖାଲି ମଣିଷ ପାଟି ଶୁଣିଲା ମାନେ ପଳେଇଯିବ, ଆଉ ରହିବନି। ହଁ ଆଉ ଏମିତି ସବୁ ଆମର ତ ଏଠି ସାମ୍ନାରେ ଅଛି। ଏ ନେଉଆ ଗଛ।
ହଁ।
ଆଉ ଫୁଲ ଗଛ।
ଆମର ବି ଆମର ଗୋଟେ ଅଛି ଶୀତା ଫଳ ଗଛ।
ହଁ।
ସୀତାଫଳ ମାନେ ରାମଫଳ ନା ସୀତାଫଳ ହୋଉଚି ଯୋଉ ଟା କଣ ସେଟା ଆମର ଆତ ଭଳିଆ।
ହଁଁ।
କିନ୍ତୁ ଆମର ଯୋଉଟା ଅଛି ରାମ ଫଳ। ଯୋଉଟା କି ତା ଦେରେ ଯୋଉ ଖୁରା ଭଳିଆ ନଥିବ, ସେ ଯୋଉ କଣ ଖା ଗାତ ଗାତ ଭଳିଆ, ସେଗୁଡା ନ ଥିବ ଆଉ ଖାଲି ନର୍ମାଲ ଟା। ତାକୁ ରାମ ଫଳ କୁହନ୍ତିୁ।
ହୁଁ ହୁଁ।
ହଁ।
ଆଉ ଏଇଠି ତ ସେ ଘର ବାଲାଙ୍କର
ସେ ଫଳ।
ମୁଁ କେବେ ଖାଇ
ହଉ କେବେ କିଣିକି ଖାଇବେ ଆଉ। ନହେଲେ ଯେବେ ଖାଇବାକୁ ଇଚ୍ଛା ହବ, ଆମ ଘରକୁ ପଳି ଆସିବେ।
ହୋ
ଆଜ୍ଞା ଆମର ପ୍ରାୟ ବାଦାମ ଟାଇମ ରେ ହୁଏ ସେଟା।
ଓ ହୋ।
ଅଁ
ହଉ ହଉ।
ବଢ଼ିଆ ଲାଗେ ମିଠା ମିଠା।
ଉଁ ଆଉ ଏଇଥିରୁ ଭଲ ଉଁ ମାନେ ଭେଷୁଅ ଗଛ ଅଛି ହେଲା ବଡଟେ। ତାକୁ ମାଗିଲେ ଯାଇ ସେ ଦେବେ, ସେମିତିରେ ଦେବେନି ଆଉ ଏଇଠି ତ ଭେ ସୁଙ୍ଗ ପତ୍ର ଟା ଖାଇବା ପ୍ରତ୍ୟେକ ତରକାରରେ।
ହଁ। ଭେସୁଆଁ ପତ୍ର ଖାଇଲେ ଭଲ ଚୁଟି ଫୁଟି ପଡିବ ଆଉ।
ହୁଁ ହଜମ ଟା ହବ ଅଧିକା।
ହୁଁ ହଜମ କରିବ।
ହୁଁ ତାଙ୍କର ତ ଏଇଠି ଭେସୁଙ୍ଗ ପତ୍ର ଅଁ ସବୁଥିରେ ଆଉ। ସବୁ ଜିନିଷରେ ଭେଷୁଆଁ ପତ୍ର ଖଟା। ତାଙ୍କର ବି ଭଲ ହଜମ ହଉଛି।
ହୁଁ।
ଆମେ ତ କହୁଛନ୍ତି ଆମେ ସବୁ ଅଲଗା ବାଏ ଆମ ଓଡିଶାରେ ଯେମିତି ସେ ମାନେ କଣ ପାଇଁ ଖାଆନ୍ତିନି ମୁଁ ଜାଣିପାରୁନି କଞ୍ଚା ଅମୃତଭଣ୍ଡା ଅମୃତଭଣ୍ଡାଟା ଆମକୁ ଡାକ୍ତର କୁହନ୍ତି ଭଲ ପିଟାପିଟି ଅଛି କିନ୍ତୁ ଏମାନେ ଖାଆନ୍ତିନି।
ତାଙ୍କର ପାଣିପାଗ ନେଇକି ଯଦି ତାଙ୍କୁ ସୁବ ସୁଟ୍ କରୁନଥିବ।
ହଁ ହଁ ସେ କଣ ଜାଣିଥିବେ ଆଉ ଏଠି ତ ସାମ୍ନାରେ ଭଲ ଫୁଲ ଗଛ ସବୁ ଅଛି। ଘର ସାମ୍ନାରେ ଆଉ ଏ ଠି ବଟ ପିଜୁଳି ଗଛଟେ ଅଛି ଯାହାକି ସେ ପିଜୁଳି ଗଛରେ ପିଜୁଳି ପାଚିବ ତ ପୋକ।
ଆମର ବି ତନ୍ଦୁରଡାମ ଅଁ ଗାଧୁଆ ଘର ଭିତରେ ଗୋଟେ ଅଛି ସେଟା ପାଚିବ ତ ନାଇଁ ପୋକ।
ପୋକ ହେରାବି ଅତି ମିଠା ନା।
ତା ଭିତରେ ପୁଣି ନାଲି ମାନେ ତା ଭିତରେ ଗୋଟେ ପୁରା ଗୋଲାପି ଗୋଲାପୀ ପଡିଯାଇଥିବ।
ହଁ ହଁ ହଁ ସେଇତ।
ଆଉ ଆମ ସାହି ରେ ଗୋଟେ ଗଛ ଅଛି ସେଟା ବଢିଆ ଲାଗେ ତାଙ୍କ ଗଛ ଟା ତାଙ୍କ ଗଛ ପିଜୁଳି ତ ଟିକେ ଭଲ ଲାଗେ ଖାଇବା ପାଇଁ ପୋକ ଫୋକ ଏତେ ନଥାଏ। ଖାଇବା ପାଇଁ ଟିକେ ଭଲ ଲାଗେ।
ଏଇ ଟାଇମ ରେ ତ ପିଜୁଳି ଆଉ।
ହୁଁ।
ବିଜୁଳି ନେଉଆ ଏଇ ଟାଇମରେ ହିଁ ସମୟରେ ହିଁ ପିଜୁଳି ନେଉଆ ଆସେ ବଜାରକୁ।
ହଁ ହୁଁ ଆପଣ ନେଉଆ ଖାଉଚନ୍ତି ନା।
ଓ
ଖାଇବେ ନା ଆଉ। ନେୱା ସିଜ ଏହୋ ନେୱା ପାଗରେ ଖାଇବେ ନା ଆଉ।
ହ
ହୁଁ ହୁଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ। ହ ଆଉ କଣ କୁହ। ପ୍ରବଳ ଗରମ ଆମର ଏଠି ହଉଚି। ମୁଁ ପଦାରେ ଠିଆ ହେଇଚି ଆମର ଜମା ପାଉନି ହେରା କଣ କୁହନ୍ତି ନେଟୱାର୍କ।
ସେ
ଘର ଭିତୁରୁକୁ।
ନା ଆମର ଏଠି ପ୍ରବଳ ବର୍ଷା ହଉଚି।
ବର୍ଷାରେ ବି ନେଟୱାର୍କ ଅଛି ତମର ସେଠି। ଆମର ଏଠି ଜମା ନେଟୱାର୍କ ନାହିଁ। ମୁଁ ପଦାରେ ମୁଁ ସକାଳୁ ଟିକେ କଲ୍ କରିବି ବୋଲି ମୋର ଜମା ଦିଟା ପର୍ଯ୍ୟନ୍ତ କୌଣସି କଲ୍ ହିଁ ଲାଗିଲାନି। ତାପରେ ଏବେ ଏବେ ଟିକେ କଲ୍ ହଉଚି।
ହଁ ସେ ବେଳେବେଳେ ସେମିତି ହୁଏ।
ଆଉ ହଉଚି ହଁ ପରା। ନେଟୱାର୍କ ରହୁନି ତାପରେ ପାଗଟା ଇ ଖରାପେ ନା।
ହୁଁ।
କାଉଁଳିଆ ପାଗ। ଖରା ହେଲେ ଭଲ ଟିକେ ନେଟୱାର୍କ ଆସିବ। ଜିଓ ଜମା ନେଟୱାର୍କ ନାହିଁ।
ହଁ ସେ ବେଳେବେଳେ ଜିଓ କଣ ଏୟାରଟେଲ୍ କଣ ସବୁ ବେଳେବେଳେ ସେମିତି ହୁଏ।
ହୁଁ ହୁଁ। ଆଉ ଆମର ତ ଗାଁ ଗହଳିରେ ଛୁଆ ଯେମିତି ଚାରିଟା ହବ ତ ଛୁଆ ଇଏ ଏ ସ୍କୁଲ ରୁ ଆସିବେ ବହିପତ୍ର ଫୋପାଡି ଦେଇ ଖେଳିବାକୁ ପଳେଇବେ। ଆଉ ଟାଉନ୍ ବଜାରରେ ସେଗୁରା ସବୁ କାଇଁ।
ନା ସେମିତି ନାଇଁ, ଆଜିକାଲି ବି ଛୁଆଙ୍କୁ ଫୋନ ରୁ ଫୁର୍ସତ୍ ନାଇଁ ସେ କଣ ଖେଳିବେ।
ସେଇତ। କିନ୍ତୁ ଗାଁ ଗହଳିରେ ଛୁଆ ଖାଲି ହାଉ ହାଉ ହେଇକି ଖେଳିବେ ଚାରିଟା ବେଳେ ଭଲ ଲାଗେ।
ଏଠି ସହର ମାନଙ୍କରେ କିଛି ନାହିଁ।
କିଛି ନାହିଁ, ନିଜ ଘରେ ନିଜେ ରହିଲୁ ଯେତିକି ଯାହା
ହେଲେ ହଁ ହଁ ସେଇତ।
ଯାଇ ଯାଇକି ଆସ ମାର୍କେଟେ, ବଜାର କେତେ ଯିବୁ।
ସେଇତ। ବଜାର ଯାଇକି ଟାଉନ ବଜାରରେ ଖାଲି ଗୋଟିଏ ଘର ଭିତରେ ରହିବା କଥା ଆଉ।
ହୁଁ।
ହୁଁ ସେଇଥିରେ ଯାହା କରିବା କଥା ଆଉ।
ହଁ ମ ସେଇଥିରେ ତ ସବୁ ଲୋକ ସହର ମୁହଁ ଆଉ।
ହୁଁ ହୁଁ ହୁଁ।
ଗାଁରେ ଗାଁରେ ଛୁଆ ପିଲା ପାଠ ପଢ଼ିବାକୁ ଏତେ ସୁବିଧା ନାହିଁ ସୁ ଏ ସହରରେ ଚାକିରୀ ବାକିରି ଲୋକ କଲେ ସେଇଠି ଯା ଛୁଆ ପିଲାଙ୍କୁ ରଖିକି ପାଠ
ହୁଁ ହୁଁ ହୁଁ ସେଇତ।
ଗାଁରେ ଯିଏ ରହିଲା ରହିଲା ଆଉ।
ହୁଁ ହୁଁ। ଉଁ।
ଆପଣଙ୍କର କଣ ଫସଲ ଫୁସିଲା ହୁଏ ଏବଂ ଚାଷ ବାସ କରନ୍ତିନା ନାଇଁ?
ହୁଁ ଫସଲ ସବୁ ହେଇଚି। କାକୁଡ଼ି କଲରା ପୋଟଳ ସୁଡ଼ଙ୍ଗ
ବଡ଼ିଆ ଆଉ। ଭଲ ତାଲେ ବଡ଼ ଚାଷୀ ଆଉ। ଭଲ ବିଲରୁ ତଟକା ତଟକା ପନିପରିବା ଆଣିକି ରୋଷେଇ କରିକି ଖାଉଥିବେ।
ହଁ ହଁ ପନିପରିବାତ ଏମାସରେ ଚାଷୀ ଘରେ ପ୍ରବଳ।
ହୁଁ। ଏମାସରେ ବର୍ଷା ହଉଥିବ? ପଖାଳ ଭାତକୁରୁ ଲଙ୍କା ତରକାରୀ ଆଳୁ ପଡ଼ା ସେଯୋଉ ମଜା
ହୁଁ।
ସେମଜା ଆଉ କୋଉଥିରେ ଅଛି।
କଁ କହିଲେ?
ମୁ କହିଲି ବର୍ଷା ହଉଥିବ ପଖାଳ ଭାତକୁ ଜହ୍ନି ଜହ୍ନି କଞ୍ଚାଲଙ୍କା ତରକାରୀ ଆଳୁ ପୋଡ଼ା ସେଜଉ ମାଜା।
ମଜା ହଁ ଶାଗ ଭଜା। ପୁଣି ଏମାସ୍ ଏମାସରେ ଯୋଉ ତଟକା ତଟକା ଶାଗ।
ହୁଁ।
ସବୁଆଡ଼େତ ଏଇ ମାସରେହିଁ ତଟକା ଶାଗ ପାଇବେ। ଆଉ ଯୋଉ ଖରା ଦିନକୁ ଏତେ ସୁନ୍ଦର ଦେଖ ଯିବ ଏମି ସମୟରେ ଯେତେବେଳେ ଶାଗ ହଉକି ପନିପରିବା ହଉ ଯେତେ ସୁନ୍ଦର ଦେଖାଯିବ?
ହଁ।